ଓ
ହାଲୋ।
କଣ କରୁଚ?
ହାଲୋ।
ହାଲୋ ହାଲୋ। ଶୁଭୁଛି କଣ କରୁଚ?
ହଁ ହଁ।
କଣ କରୁଚ କଣ?
ହୁଁ
ଓହୋ ଆଉ ଖାଇଥିଲ କଣ ଖାଇଥିଲ?
ଖାଇଥିଲି ମାର୍କେଟରେ ଖାଇଥିଲି ଆଉ।
ଓହୋ ତମେ ସେ ଯୋଉ ଛକରେ ତ?
ହୁଁ।
ଓହୋ କଣ ଖାଇଲ?
ଏ ବରା ସିଙ୍ଗେଡ଼ା। ମଟର ତରକାରୀ ଘୁଗୁ ଘୁଗୁନି ଘୁଗୁନି।
ଆଉ ତମକୁ ଭଲ ଲାଗେ ବୋଧେ ନୁହ। ସିଙ୍ଗଡା ଭଲ ଲାଗେ ନା ଉଁ ଚପ ଭଲ ଲାଗେ ନା ବିରି ବରା ଭଲ ଲାଗେ କଣ ଭଲ ଲାଗେ?
ବିରି ବରାଟା ଭଲ ଲାଗେ ସିଙ୍ଗେଡା ଯୋଉଟା ଖାଉଥିଲି ଯଉ ଚାଉମିନ ପସିଥିବ।
ହଁ ହଁ।
ଏଇଟା ସେଇଟା ୟା।
ଓହୋ। ଆଉ ଉଁ ତମେ କଣ ଖରାବେଳେ କଣ ଖାଇଥିଲ ଗାଧୁଆ ବେଳେ?
ଗାଧୁଆ ବଳେ ସାଧା ସାଧା। ଭାତ ଡାଲମା ସେଇ ଆଳୁ ଫାଳୁ ଭଜା ଆଉ କଣ।
ଓହୋ ଆଉ କଣ କହୁନ?
କଣ କରୁ
ଆଉ ତମର ଯୋଉ ଶୁଣ ତ-ତମର ଯୋଉ ଉଁ। ବାଡିରେ ଯୋଉ ବଗିଚା ଟା ନାହିଁ ନା।
ହୁଁ।
ସେ ଯୋଉ ବଗିଜା ରେ ସବୁ ଫୁଲ ଗଛ ବା ଲାଗିଥିଲା।
ହୁଁ।
କଣ ମାନେ ଫୁଲ ଗଛ ସବୁ କି ନା ଗେଣ୍ଡୁ ଫୁଲ କୋଉ କଥା କହୁଛ ମୁଁ ଜାଣିପାରୁନି ଆଉ ନା ଜାଣିନି ଗେଣ୍ଡୁ ଫୁଲ।
କ ତମ ସେପଟେ ଗେଣ୍ଡୁ ଫୁଲ ହୁଏନି?
ମାନେ କ ମତେ ଦେଖେଇଲେ ମୁଁ ଜାଣିପାରିମି। ଗେଣ୍ଡୁ ଫୁଲ ଆମ ଗାଁ ତ ଗେଣ୍ଡୁ ଫୁଲ ମୁଁ ଜାଣିପାରୁନି। ହେଲେ ମୁଁ ଜାଣେ ତମ ହୁଁ ହୁଁ ତମ ଏ ହଁ ସେ ଯୋଉ ତମ ବାଡ଼ି ରେ ଯୋଉ। ଆଉ କଇଁ ଗଛ ଆଉ ପଦ୍ମଫୁଲ ଗଛ ଯଉ ନଥିଲା।
ହୁଁ।
ଆଉ ମତେ ମୁଁ ଗଲେ ମତେ ଦବ ତ ହେଲା।
ହଉ ହଉ।
ତମ ତମ ଗାଁରେ ସ୍ପେଶାଲ ରଜ ହୁଏ ନା?
ହୁଁ।
କ ଆସିବ ସାର୍।
ଗାଁରେ କଣ ସେମିତି ତ ନର୍ମାଲ ହଉ କଣ ସେଇ ତ ଦୋଳି ପୋଡି ଏମିତି
ଦୌଳି ଲାଗେ କଉ ଦୌଡ଼ ଲାଗେ ସବୁ?
ଦଉଳି ଲାଗେ ଦୋଳି ପୁଣି କୋଉ କଉ ଦଳି ମାନେ?
ମାନେ ଯେମିତି ବାଉଁଶ ଦଳି କାର ଦୋଳି ନ୍ତି ଚର୍କି ଦୋଳି କେତେ ଟାଇପ ଦୋଳି ଅଛି ତମେ କହୁଛ
ସେଇ ବାଉଁଶ ଦଳି ଏଇ ଯୋଉ ଦଉଡିରେ ଯୋଉ ପଟା ଭଳିଆ ପଡିଥିବ ସେଇ ଆଉ।
ଓହୋ ହୋ ତମକୁ କୋଉ ବଲଟା ଭଲ ଲାଗେ ଖେଳିବା ପାଇଁ ବ
ମାନେ ମୁଁ ପୁଅ ନା ଝିଅ?
ସେଥିରୁ କଣ ଅଛି ଯିଏ ବି ଖଳି ପାରିଲେ ତ ମୁଁ ପଚାରୁଛି ନା ମୁଁ?
ମତେ ସେଇଟା ଯୋଉ ବାଉଁଶଵର ମଝିରେ ଗୋଟେ କ ଏଟା ବାଉଶ ମିରେ ଫଳଆଇଥାଉ ମିରେ ଯୋଉଟାଟି
ହଁ ସେଇଟା ପାଇଁ କଣ କଲୁ ମୁଁ ଆମ ଘରେ ଦାଣ୍ଡରେ ଲଗା ହେଇଛି ସୂତା ଦୋଇ ଲଗା ହେଇଛି ହେଲା ଏ ସୁୂତା ଦ୍ରଜ ଲଗାଇ ଯେ
କି ଅନ୍ୟ କଲେ ବ୍ୟେଶସ୍ତ ଥିବନି।
ଓହୋ ନା ନା ନା। ତ ମୁଁ ସେ ଯୋଉ କହୁଥିଲି କଣ ତମ କଥା ଟା ତମେ ଶୁଣ ହେଲା।
ହୁଁ।
ମୁଁ ଯୋଉ କହୁଥିଲି ଆମ ଦଣ୍ଡରେ ଲଗେଇଛନ୍ତି ସୂତା ଆଉ ତା ମଝିରେ ପଟା ଲଗେଇଛନ୍ତି ହେଲା।
ହୁଁ।
ବିଶ୍ଵାସ କର ମୁଁ ଖାଲି ଟିକେ ବସିଲା ବେଳକୁ ମତେ ବାନ୍ତି ଉଠଉଛି ମୁଁ ଜାଣିନି କଣ ପାଇଁ। ବ ମାନେ ବସିଥିଲରିଛି ତିନି ଦତିିନ ନାଜକୁ ହେଇଗଲାଣି ବାଧ ଫୁଟୁଛି ଗାଧୁଆ ବେଳେ। କିଛି ବି ମାନେ ସେମିତି ଦେଖେଇବନି ତମେ ଯାହା ଭାବୁଛ କିଛି ବି ଦେଖେଇବନି। ତ ମୁଁ ଯାହା କହୁଛି ତୁମେ ଖବରକୁୁହଅ ପ୍ଲିଜ୍।
ହୁଁ।